ଲୋ ହାଲୋ କଣ କରୁଚନ୍ତି। ବସିଚନ୍ତି। ଭଲ ଅଛନ୍ତି ହଁ ବସିଛି। ତ ଆପଣଙ୍କ କିଛି ଟପିକ ହଁ ଟପିକ ଉପରେ ଯିବା ତ ଆପଣ ଚିକେନ ହଁ ଚିକେନ ଭଲ ଲାଗେ ନା? ଆପଣଙ୍କୁ ତ ଚିକେନ ଟା? କେମିତି? କରୁଛେ ମାନେ ଘରେ କହିପାରିବ କୁହନ୍ତୁ।
ହଁ କହିପାରିବି ତ ତା ପାଇଁ କିଛି ଆବଶ୍ୟକ ସାମଗ୍ରୀ ଦରକାର ଯେ ଯେମିତିକି ଚିକେନ ପିଆଜ ଟମାଟୋ ଅଦା ରସୁଣ ପେଷ୍ଟ ଦହି ମାନେ ଗୋଟେ ଗୋଟେ ଜାଗାରେ ଦହି ପକାନ୍ତି ଆଉ ଗୋଟେ ଗୋଟେ ଜାଗାରେ ଦହି ପକାନ୍ତିନି। ହଲଦୀ ଗୁଣ୍ଡ କ ତେଲ ଧନିଆ ଗୁଣ୍ଡ ଗରମ ମସଲା ଲୁଣ ତେଲ ତେଜପତ୍ର ଜିରା ଧନିଆ ପତ୍ର ଆମର କେବେ କେବେ ବି ରସୁଣ ଗୋଟା ପଡ଼ିଥାଏ ଯାହାରକି ଟେଷ୍ଟଟା ଅଲଗା ଆସେ ତ ସେଥିପାଇଁ ଗୋଟା ବି ରସୁଣ ପଡ଼ିଥାଏ। ଫାଷ୍ଟଥର ପ୍ର ପ୍ରଥମେ ଚିକେନକୁ ଭଲ ଭାବରେ ଧୋଇ ତାପରେ ସେଥିରେ ଦହି ମ୍ୟାରିନେଟ୍ ହେବା ପାଇଁ ଯେହେତୁ ଛାଡ଼ିବା ତ ଦହି ହଳଦୀ ଗୁଣ୍ଡ ଲୁଣ ଏଗୁଡ଼ା ସବୁ ଗୋଳାଗୋଳି କରିକିରି କୋଡ଼ିଏ ମିନିଟ୍ ମ୍ୟାରିନେଟ୍ କରିବା ଛାଡ଼ିବା ତାପରେ କଡ଼େଇରେ ତେଲ ପକେଇ। ଗରମ କରିବା ସେଥିରେ ଜିରା ଆଉ ତେଜପତ୍ର ଫୁଟଣ ହୁଏ। ତାପରେ ପିଆଜ। ପିଆଜ ପିଆଜ ନାଲି ହେଲା ପରେ ସେଥିରେ ମାନେ ନାଲି କଲା ପର୍ଯ୍ୟନ୍ତ ଭାଜଯାଏ ତାପରେ ଅଦା ରସୁଣ ପେଷ୍ଟ ବଟାଯାଏ। ସେଥିରୁ ତେଲ ଛାଡ଼ିଲା ବର୍। ପଯ୍ୟନ୍ତ ତାକୁ ରି ଆମର ଏଠି ଇଏ କରାଯାଏ ତାପରେ। ଟମାଟୋ ପେଷ୍ଟ ମାନେ ଗୋଟେ ଗୋଟେ ଜାଗାରେ ଟମାଟୋ ପେଷ୍ଟ ବି ଦିଅନ୍ତି ଆଉ ଗୋଟେ ଗୋଟେ ଜାଗାରେ ଖାଲି ସେମିତି କଞ୍ଚା ଟମାଟୋ ପକାଇ ଦିଅନ୍ତି। ଆମର ତ। କ ଟମାଟ ପେଷ୍ଟ ହିଁ ଦିଆଯାଏ। ତ ଟମାଟୋ ପେଷ୍ଟକୁ ଭଲ ଭାବେ। କସାଯାଏ ତାପରେ ହଳଦୀଗୁଣ୍ଡ କଞ୍ଚନୁଙ୍ଗ ତାପରେ। ଧନିଆ ଗୁଣ୍ଡ ଦେଇ ମସଲାକୁ ଭଲ ଭାବରେ ଭାଜିବା ମ୍ୟାରିନେଟ୍ କର ଯେଉଁ ଚିକେନ୍ ଥିବ ଯେଉଁ ମ୍ୟାରିନେଟ୍ ଆମର କରିକି ରଖିଥିବା ସେଇ ଚିକେନ କୁ ମାନେ ସ୍ଲୋ ଆଞ୍ଚରେ ଦେଇକିରି ଯେହେତୁ ଦହି ପଡ଼ିଛି ତ ଦହିକୁ ଅଧିକ ଆଞ୍ଚରେ ଦେଇକ ଗଲେ। ଫାଟିଯିବ ସେଥିପାଇଁ ସ୍ଲୋ ଆଞ୍ଚରେ ହ ଦହି ଦେଇକ କରିବା ଦଶ ପନ୍ଦର ମିନିଟ ଭାଜିବା ତାକୁ ତାପରେ ସେଇ ତରକାରୀ ହିସାବରେ ମାନେ କେତେଜଣ ଖାଇବେ ସେହି ହିସାବରେ ଆମେ ପାଣି ଦେବା ଯେ ଚିକେନ ତରକାରୀ ଗୋଳେଇ ବି ଖାଆନ୍ତି। ନହେଲେ ତ ଡାଲି କରିଥାନ୍ତି ତା ପାଇଁ ଏକ୍ସଟ୍ରା। ତ ସେଥିପାଇଁ। ପାଣି ଦେବା ତାଙ୍କୁ ଦେଖିକିରି ତାପରେ ପାଣି ଫୁଟିଲା ପରେ ଆଳୁ ବି ପକାଯାଏ। ତେ ଆଳୁ ପକେଇବ। ଚିକେନ ସାଙ୍ଗରେ ହିଁ ଆଳୁ ପକାଇଦେବ କାରଣ ଚିକେନ ନହେଲେ ସିଝିଇଥିବ ଆଳୁ ରହିଯିବ। ତ ସେଥିପାଇଁ। ତାପରେ ଉପରେ ଟିକେ ଧନିଆ ପ ପତ୍ର ଦେଇକରି ଗ୍ୟାସ ବନ୍ଦ କରିବ। ତାପରେ ତରକାରୀ ହେଇଯିବ ଆଉ। ତରକାରୀ କୁ ବେଶୀ ସମୟ ବି ବସାନି ଟିକେ କମ ସମୟ ବସ। ଯଦି ଭଜାାଯାଏ ଅଧିକ।
ହୁଁ ତା ସହ ଗରମ ଭାତ। ସରୁ ଯହା ସରୁ ଚାଉଳ ସହ ଚିକେନ ତରକାରୀ ନାହିଁ ଯଦି ରୁଟି ସହ ଚିକେନ ତରକାରୀ ହେଲେ ବଢିଆ ଲାଗିବ।
ହଁ ତାହେଲେ ମାନେ ଆପଣଙ୍କ ଚିକେନ ତରକାରୀ ଭଲ ନା ଯେହେତୁ ଚିକେନ ଟାକୁ କଷିଥିବେ ସେଇଟା ଭଲ ଲାଗେ।
ଚିକେନ କଷା ଟା ଭଲ ଲାଗେ। ତାଠୁ ଭଲ ଚିକେନ ପକୋଡା।
ହଁ ଚିକେନ ପକୋଡା କେ। ନାଇଁ କେମିତି କରନ୍ତି।
ଚିକେନ୍ ପକୋଡ଼ା ବି ସେମ୍ ସେମିତି ହିଁ ହୁଏ ବଟ୍। ମାନେ ସେଥିରେ କଣ ଯେ ଏଥିରେ ଛଣା ଯାଏ। ସେଇଟା କସା ହୁଏ। ତା ପାଇଁ ବି ଅଲଗା। ରକାର ଅଲଗା ଦରକାର ରୁହେ ଚିକେନ୍ ଛୋଟ ମାନେ ପୁରା ଛୋଟ ଛୋଟ ବେସ୍ କରାଯାଏ ଯେମିତି ତରକାରୀ ସେମିତି କରାହେଛି ତାଠୁ ବି ଟିକିଏ ଛୋଟ କରାଯାଏ ବେସ୍। ନ ତାପରେ ଚାଉଳ ଗୁଣ୍ଡ ତାପରେ ଆମର ଆରାରୁଟ୍ ପାଉଡ଼ର ଏଗୁଡ଼ାକ ସବୁ ମିଶେଇକରି ସେଗୁଡ଼ାକ ଛଣାାଯାଇଏବା ତେଲରେ। ତମର ସେଠୀ କେମିତି। କରାଯାଏ ଚିକେନ ତରକାରୀ ହଉ ଚିକେନ ପକୋଡ଼ା ଚିକେନ ମସଲା ଏଗୁଡ଼ା ସବୁ କେମିତି କରାଯାଏ।
କାରଣ ରୋଷେଇ ତ ଘରେ ମାମା କରନ୍ତି। ମୋତ ତ ସେପରେ ଧ୍ୟାନ ନାହିଁ ତ ଫେର ବି ମୁଁ ଦେଖିଛି। ମାନେ ଫାଷ୍ଟ ତେଲ ପକାନ୍ତି କରେଇ ରେ ତାପରେ କରେଇ ରେ ତେଲ ପକେଇଲା ପରେ ଅ ଚିନି ପକ ଲଗାନ୍ତି ମାନେ କଲର ଆସିବା ପାଇଁ। ଚିକନଟା ହେଲା ତାପରେ ଚିିନି ପଡ଼ିଲା ପରେ। ନା ନା ମାନେ ମିଠା ଲାଗେ ମାନେ ଅଳ୍ପ ପରିମାଣରେ ପକେଇବ ମାନେ ବେଶୀ ଚିନି ପକେଇବନି।
ହୁଁ
କଲର ଆସିବା ପାଇଁ। ତ ତାପରେ ସେ ତ ସେ ଯେଉ ଚିନି କଣ କହୁଛନ୍ତି ଡାଲଚିନି ତବେ ବି ତା ସବୁ ମସଲା ପକେଇବ ତାପରେ ସେଇଟା ମସଲା ମସଲା କିଛି ପକେଇବନି ତା ଯୋଉ ଡାଲଚିନି ପ ରଥଟ ସେ ସବୁ ଯୋଉ ଦଉଛି। ଫୁଟଣଟା ହଁ ସେଇଟା ପକା ହୁଏ ତାପରେ ପିଆଜ ପକା ହୁଏ ପିଆଜ ପକେଇକିରି ଭାଜା ହୁଏ। ପିଆଜଟା ଭାଜି ହେଲା ପରେ ଯୋଉ ଅଦା ଆଉ ରସୁଣ ଅ ମରିଚ ସବୁ ତାର ଗୋଟେ ପେଷ୍ଟ ଯୋଉ କା ହଉଛି ସେ ପେଷ୍ଟ ଟାକୁ ପକାଯାଏ। ତାପରେ ହଳଦୀ ଗୁଣ୍ଡ ମରିଚ ଗୁଣ୍ଡ ତାର ଯୋଉ ସବୁ ମସଲା ମସଲି ମାନେ ଯାହା ଅଛି ସବୁ ପକାଯାଏ ଲୁଣ ପକେଇକି ସେଇଟା କଷା ହୁଏ। ତାପରେ ଆଳୁ ପକା ହୁଏ ଆଳୁଟାକୁ ତା ସହିତ କଷା ହେବ ତାପରେ ଚିକେନ୍ଟାକୁ ଯେଉଁ ମ୍ୟାରିନେଟ୍ କରିକି ରଖା ହୋଇଥିବ ଚିକେନ ଚିକେନଟାରେ ବି ତା ପଡିଥିବ ହଲଦୀ ଗୁଣ୍ଡ ମରିଚ ଗୁଣ୍ଡ ହେଲା ତାପରେ ମସଲା ଅଣ୍ଡା ଗୋଟେ ଭାଙ୍ଗିକି ପକା ହେଇଥିବ। ତାପରେ ସେ ସବୁ ଜାଗକୁ ତାକୁ ସେ ଆଳୁ ହି ପକେଇକି କଷା ହବ ତାକ ତ ହେ ହେଲାପର ଅ ମସଲା ମସଲା ଆଉ ଥରେ ପକା ହୁଏ କଣ ସେଉ ମସଲା ପକା ହୁଏ ତାପରେ ଚିକେନ ଟା ହଁ ତାପରେ ହେଇଯାଏ।
ହୁଁ ତମକୁ କାହା ସହ ଚିକେନ ତରକାରୀ ଖାଇବାକୁ ବେଶୀ ଭଲ ଲାଗେ। ଭାତ ସହ କି ରୁଟି ସହ
ମତେ ମତେ ରୁଟି ଭାତ ଦିଇଟା ଜାକ
ହୁଁ ମତେ ଅଧିକ ଭାତ ତେ ସବ ଭଲ ଲାଗେ। ତାର ତାର କିଛି କମ୍ବିନେସନ ଥାଏ ଯେ ଘରେ ଭାତ କିର ଏ କାର ତାର କମ୍ବିନେସନ ରହୁଛି ଯାହାକି ସେଥିପାଇଁ ସେ ଭଲ ଲାଗୁଚି।
ମତେ ବେଶୀ ଭାତ ସହିତ ଖାଇବାକୁ ଭଲ ଲାଗେ କାରଣ ଗୋଳେଇ ଗୋଳେଇ ଖାଇବି ଭାତ ସହିତ।
ଆଉ ଖାଇବାରେ ଆଉ କଣ ଭଲ ତମକୁ।
ମତେ ଖାଇବା ରେ ଉ ମାନେ ନନଭେଜ୍ ୟା ଭେଜ୍
ଯାହା ବି ଚାଲିବ।
ଯାହାବି। ମତେ ବିରିୟାନୀ ଭଲ ଲାଗେ। ହଁ ହଁ ହଁ
ହୁଁ ହୁଁ କେହି ବନେଇଚନ୍ତି।
ନା କେବେ ବନେଇନି କିନ୍ତୁ ଖାଇଚି। ଘରେ ଘରେ ବନାନ୍ତି କିନ୍ତୁ ମୁଁ ଦେଖି କିଛି ବୁଝିପାରେନି।
ହୁଁ ହୁଁ ମୁଁ ବନେଇଚି ଗୋ କର।
ବନେଇଛନ୍ତି।
ହଁ।
କେମିତି ବନାନ୍ତି।
ଆମେବି ସେଇ ଚିକେନ ତରକାରୀ ଯୋଉ ହୁଏ ସେଟା କିଛି ମାନେ କେବେ କେବେ କୋଉ କୋଉ ଜାଗାରେ ଚିକେନ ଆଉ ଚାଉଳକୁ ଏକା ସାଙ୍ଗରେ ବସ ପକେଇକରି ଗ୍ରାଇସ୍ ମାନେ ଆମର ପ୍ରେସର କୁକର୍ ରେ ସେିଠି ଦେଇ ଦିଅନ୍ତି। କିନ୍ତୁ ଆଉ ଗୋଟେ ଗୋଟେ ଜାଗାରେ ଯେ ତର କରିବ ଅଲଗ ଆଗ ହୁଏ ଆଉ ବିରିୟାନୀ ଅଲଗା ହୁଏ। କିନ୍ତୁ ଦୋକାନ ମାନଙ୍କରେ ସେଗୁଡା ଟିକେ ଅଲଗା ଅଲଗା ହୁଏ ହୁଁ ତ ଫାଷ୍ଟ ଲେ ବିରିୟାନୀ ଚାଉଳ ଯୋଉ ଭାତ ହେଇଥିବ ସେଇଟାକୁ ଦେବେ ଫାଷ୍ଟ ଲେୟାର ସେକେଣ୍ଡ ଲେୟାର ରେ ଆମର ଚିକେନ ତରକାରୀ ଯାହା ଥିବ କଷା ହଉ କି ତରକାରୀ ସେଟା ଦେବେ ବାକି ଫ୍ରୁଟ୍ କଲର ଟିକେ ମିଳି ମି ମିଳିବ ତାପରେ ରୋଜ ୱାଟର ଟିକେ ତାପରେ ଧନିଆ ଆଉ ଆମର ଉ ସେଟା କିଏ ପତ୍ର କହୁଛନ୍ତି ଗୋଟେ
ପୋଦିନା ପତ୍ର
ହୁଁ ସେଟା ଗାର୍ନିସିଂ କରିବେ ଫ ପାଣି ଭ ଦେବେ ତାପରେ ଚିକେନ୍ ତା ଉପରେ ଭାତ ଦେବେ ଘିଅ ପଗାଇବେ ତାପରେ ସେସବୁ କଲର୍ ଫଲର ଏସବୁ କିଛି ଇଏ କରିବେ ତାପରେ ବିରିୟାନୀ ମସଲା ବି ଗୋଟେ ଆସେ ତାକୁ ସେ ମସଲା ମାନେ ଯେଉଁ ଲେୟାର ଦେଇଥିବେ ସେ ଲେୟାର ମାନେ ରଖେ ତାପରେ ଅଟା ଯେଉ ଚକିଟା କରିକରି ତା ଚାରିପଟେ ଲଗେଇକରି ତା ବାମ୍ଫ ନ ଯିବା ପାଇଁ ବାହହାରିବ ସେଇଟା ଗୋଟେ ଲେୟାର ଦେଇକରି ଉପରେ ପ୍ଲେଟ୍ ରଖନ୍ତି ଆଉ। ବାହାରି ଜିନିଷ କିଛି ବି ରଖନ୍ତି।
ମତେ ତ ବିରିୟାନୀ ବି ଆସେନି।
ହୁଁ ହୁଁ।
ବିରିୟାନୀ ଖାଇବାକୁ ଭଲ ଲାଗେ ମାନ ମାନେ ରେସଟୁରାଣ୍ଟ ଟାଇପ୍ ଯୋଉଠି ବିରିୟାନ ଅଛି। ସେଇଠି ଖାଇବାକୁ ଯେତିକି ଭଲ ଲାଗେନ ଘରେ ଭଲ ଲାଗେ ମାନେ ଘରେ ଭଲ ବଲନ୍ତି
ହୁଁ ତାର ଜୁସ୍ ବି ରହେ ତାର ମସଲା ମାନେ ତାର ସାଲାଡ ବି ରହେ ସାଲାଡ ଟା ଦୋକାନ ମାନଙ୍କରେ ଏତେ ବି ଭଲ ମିଳେନି କାରଣ ସେଠି ପାଣି ହିଁ ଅଧିକ ଥାଏ। ସାଲାଡ ଜାଗରେ ଅଧିକ ପାଣି ମିସେଇ ଦିଅନ୍ତୀ ତ ଆମ ଘରେ ହିଁ
ଫିର୍ ବି ବିରିୟାନୀ ଟା ବି ସେ ତେ ମାନେ ଭଲ ଲାଗେନି ମାନେ ଦୋକାନରେ ଆଉ ଘରେ ବନେଇଲେ ମାନେ ତାର କ୍ଵଣ୍ଟିଟି ଟା ଭଲ ଲାଗେ ଭଲ ଲାଗେ।
ହୁଁ। ଘରେ ଦି ଦିନ ଥର ମନେଇଲା ପରେ ସେ ମାନେଇ ମନ ରହିଯାଇଛି ସେଇଟା ସେମିତି କେଉଁ କେଉଁ ଜାଗା ମାନର କଣ କଣ ପକା ହୁଏ ସେଗୁଡ଼ା ସବୁ ମନେ ରହିଯାଏ ବିରିୟାନୀରେ ବି
ହଁଁ ହ ତ ଟାଇମ ଲାଗେ ନା ବିରିୟାନୀ କରିବା ପାଇଁ।
ହୁଁ ନନଭେଜ ର କଣ ଭଲ ତମକୁ?
ନନଭେଜ ର ନନ୍ଭେଜ ରେ ମତେ ଚିକେନ ଭଲ ଲାଗେ ଚିକେନ ପକୋଡା
ହୁଁ ହୁଁ।
ଚିକେନ ର ସବୁ ରେସିପି ଭଲ ଲାଗେ।
ଭେଜ ରେ
ବେଚରେ ମଶରୁମ-
ହୁଁ ମଁ ତେ ପାନ ଭରଲ- ମୁଁ କ୍ଷୀର ଖାଇନି କିନ୍ତୁ କ୍ଷୀର ଖାଇନି ଏବେ ଏବେ ମଝିରେ ମଝିରେ ଏବେ ଯେହେତୁ ଗରମ ଦିନ ତ ସେଥିଲାଗି ଏବେ ଦହି ଖାଉଛି ମୁଁ ଦହି ନହେଲେ ମୋତେ ଭଲ ନାହିଁ ଚଲା ଭଲ ନାହିଁ ଘରେ ଖାଉଛନ୍ତି ଚ କିନ୍ତୁ ତୁ ମତେ ଭଲ ନାଇଁ ଚାଲ୍
ମତେ ଭଲ ଲାଗେ ନା ମତେ ପନିର ଯେତିକି ଭଲ ଲାଗେନି ତାଠ ଭଲ ଲାଗେ ବେଶୀ, ମସୃମ, ମସୃମ ବହୁତ ଭଲ ଲାଗେ ଟେଷ୍ଟ ଅଲଗା ଲେବେଲ ହ
ମାନେ ମାନେ ଗୋଟେ ଗୋଟେ ଜିନିଷକୁ ଏମିତି କେତେ ପ୍ରକାର ଥାଉଛି ଯେ ମାନେ କେଉଁଟ କେଉଁ ଜିନିଷଟାକୁ କେଉଁ ପ୍ରକାର ବନେଇଲେ ତା ଟେଷ୍ଟଟଟା ବାହାରେ ଏମିତି ବିଥାଉଛି ତ ଯାହାତଥିହରେ ଭଲ ହୁଏ ତ ଟେଷ୍ଟଟା ହିଁ ଭଲ ଆସେ। ଆଉ ଯାହାତ ରେ ହୁଏନି ତ ଷ୍ଟା ଖରାପ ହିଁ ଆସେ
ହଉ ମ୍ୟାଡ଼ାମ ଆମର ଟାଇମ୍ ଅଫ ହେଇଗଲା। ଦଶମିନ୍ଟ ଦିଆଯାଇଥିଲା।
ହୁଁ ଠିକ ଅଛି ତାହେଲେ ହଁ